ଜୟ ଜଗବନ୍ଧୁ ଶୁଭ ସକାଳ।
ହଁ ବନ୍ଧୁ ଶୁଭ ସକାଳ। ତମେ କୋଉଠି ଅଛନ୍ତି କି?
ବନ୍ଧୁ ଆମେ ଟିକେ ଆମ ଗୋ ବର୍ଷାରେ ଆମେ ଟିକେ ଫସି ଯାଇଛୁ। ଆମେ ଯାଇପାରୁନୁ କୁଆଡେ ଘରେ ବସିଛୁ।
କୋଉଠି ଫ ଫସି ଯାଇଛନ୍ତି? ଘରେ ବସି
ନାଇଁ ନାଇଁ ଘରେ ନୁହେଁ ଘର କତୁରୁ ଜଷ୍ଟ ତ ଦୁଇଶହ ମିଟର ଆଗରେ ଫସି ଯାଇଛୁ ଘରକୁ ଯାଇପାରୁନୁ।
ଆଚ୍ଛା ଆଚ୍ଛା ଆମେ ଯିବୁ କି ତମକୁ ଟିକେ କିଛି ସାହାଯ୍ୟ କରିଦବୁ।
ନାଇଁ ନାଇଁ ଆମେ ତ ଅଛୁ ଟିଆ ହେଇଛୁ। କିଛି ଲୋକଙ୍କୁ ଡା ଦେଖୁଛୁ ଆମେ ତା ଛତା ଦେଖିଲେ ଆମେ ପଳେଇବୁ ଘରକୁ ଆଉ।
ହଁ ଯଦି ସେ ନ ଆସି ପାଇଲେ ଆମକୁ ଖବର ଦେବେ। ଆମେ ତମକୁ ଯାଇକିରି ସାହାଯ୍ୟ କରିବୁ। ନା
ଆଜ୍ଞା ଆଜ୍ଞା ଆପଣ ଆପଣଙ୍କ ସେବାରେ ତ ଆମେ ସବୁବେଳେ।
ହଉ ହଉ ଭଲ ଆଉ ତମେ କଣ ସକାଳୁ କଣ ଖାଇଛନ୍ତି କଣ?
ଆଜ୍ଞା କଣ ଖାଇବ ଆଜ୍ଞା ବର୍ଷା ଦିନ ତ କିଛି ତେଲ ଭାରି ଖାଇ ହବନି। ପେଟ ଟିକେ ଆମର ଟିକେ ଗଡ ବଡ ହେଇଯାଇଛି।
ବର୍ଷା ଦିନ ବୋଲି ବର୍ଷା ଦିନ ତେଲ ଭାଜି ନ ଖାଇଲେ ଆଉ କଣ ଅଲଗା ଜିନିଷ କିଛି ନାହିଁ ଖାଇବାକୁ?
ଟିକେ ହାଲକା ଟିକେ ଚୁଡା ବିସ୍କୁଟ ଚା ଟିକେ ଖାଇଥିଲୁ।
ହ ଜା ହବ। ଆ ଯା ବହୁତ ଭଲ ଖାଇବା ଖାଇଛନ୍ତି ଆଉ। ଆଉ ତଥାପି ବନ୍ଧୁ ବର୍ଷା ହଁ ବ-ବର୍ଷା କେତେ ଦିନ ହବ ଲାଗି ରହିଛି କିଛି ଜାଣିଛନ୍ତି?
ବନ୍ଧୁ ବର୍ଷା ତ ଦି ଦିନ ହେଲାଣି ହେଲାଣି। ଆମ ଘର କାମ କିଛି ହେଇପାରୁନି। ମୁଁ ଯେତିକି ଜାଣିଛି ବର୍ଷା ଏଇନା ସାତ ତାରିଖ ଯାକେ ଏମତି ହବ।
ଆଚ୍ଛା ଆଚ୍ଛା ବର୍ଷା କଁ ଯୋଉ ବନ୍ଧୁ ତମେ ବର୍ଷା କାହିଁ ଯୋଉ ବର୍ଷା ଦିନେ କାମ କାହିଁ ରଖିଛନ୍ତି? କରିବାକୁ।
ବନ୍ଧୁ ଆମର ଯୋଉ ଛାତ ଯୋଉ ଆମର ଯୋ ଇଏ କଣ କହିଲେ? ପାଞ୍ଜି ଯିଏ ଦେଖନ୍ତି ଯିଏ ଇଏ କରନ୍ତି। ଆମ ବାପାଙ୍କର ଭଲ ନଥିଲା ଇଏ କି? ମାନେ ଏଇ ଡେଟରୁ ଭଲ ଆସିଲା। ଗୃହ ନିର୍ମାଣ ଗୃହ ଗୃହ ନିର୍ମାଣ ଗୃହ ପ୍ରବେଶ ମାନେ ଏଇ ବାଇଶି ତାରିଖରୁ ଭଲ ବାପାଙ୍କର ଆସିଲା। ସେଇଥିପାଇଁ ଆମର ଘର ଟା ଏବେ ଇଏ କରାହେଲା।
ତ ସବୁତ ଭଲ ଆଇଲା। ବର୍ଷା ଆଉ କୋଆଡୁ ଆଇଲା।
ବର୍ଷା ଟା କଣ କରିବା ଆଜ୍ଞା ବନ୍ଧୁ। ଆମେ କଣ ବର୍ଷା ଆମ ହାତରେ ଅଛି।
ହଁ ହଁ ହଁ ଠିକ।
ଆଉ କୁହନ୍ତୁ ବନ୍ଧୁ।
ଆଉ ଗାଧୁଆ ବେଳେ ଖାଇବା କଣ।
ବହୁତ ଗାଧୁଆ ହାଲୋ।
କୁହନ୍ତୁ କୁହନ୍ତୁ କୁହନ୍ତୁ ବନ୍ଧୁ।
ସୁଛନ୍ତି।
କୁହନ୍ତୁ ହସିଲେ ହସ କଥା ଆଉ ହସିବି ନା ଆଉ କଣ କହିବି।
ନାଇଁ ବନ୍ଧୁ ବର୍ଷା ତ ହଉଛି ମୁଁ କହିଲି ଆପଣ ହସୁଛନ୍ତି ନାଁ କଣ।
ନାଇଁ ନାଇଁ ହସୁନି ଏ ଗୋଟେ କଥା ମନେ ପଡିଲା ହସିଦେଲି ଆଉ।
କୋଉ କଥା କହିଲେ ବନ୍ଧୁ ଆପଣ ଟିକେ ଆମକୁ କହୁନାହାନ୍ତି।
ନା ତମକୁ କହିଲେ କିଛି ହବନି। ଆଉ ତମେ କଣ ବନ୍ଧୁ କୁହ ହଉ ତମେ
କୁହନ୍ତୁ ବନ୍ଧୁ।
ବିଲ ବାଡି କଣ କୁହ କାମ କଣ ସବୁ ମାନେ ତମେ ବିଲ ବାଡି ଯାଉଛ ନା ଯାଉନ?
ବିଲ ବାଡି ତ ଆମେ ଯାଏ ମୁଁ ଧାନ ଫାନ ରୁଆ ପୋତା କରେ ଧାନ ତ ତଳି ପଡିନି ଏବେ। ବର୍ଷା ହଉଛି ବର୍ଷା ଟିକେ ପାଣି ହେଲେ ବିଲରେ ତଳି ପଡିବ।
ଆ ଯାହା ହଉ ତାହେଲେ ଆଉ କିଏ ତମେ ବାପା ବାପା ସାଙ୍ଗେ ସହଯୋଗ କରୁ ନାଇଁ ଖାଲି ଘରେ ବସୁଛ ଫୋନ ଦେଖୁଛ।
ନାଇଁ ଆଜ୍ଞା ଆମେ ଯାଉଛୁ ବାପା ଭରେ ସାହାଯ୍ୟ କରୁଛୁ ଫୋନ ଦେଖୁଛୁ ସବୁ କରୁଛୁ। ଆଉ କଣ ଆମ କଟିରେ ଅଛି ଆମେ ତ ସବୁ କରିଚାଲିଛୁ ଆଉ ଏଇତ ଜୀବନ ଦଖିଣି
ଭଲ ଭଲ ସବୁ ଆଉ ଜୀବନ କ ସବୁ କିଛି କାମ କରନି ହବ କେମିତି। ବନ୍ଧୁ ତମ ଦେହ ଭଲ ନାଇଁ କି?
ବନ୍ଧୁ ଆମର ଟିକେ ପେଟା ଟିକେ ଗଡ ବଡ ହେଇଯାଇଛି ଦି ତିନି ଦିନ ହେଲାଣି।
କାଇଁ ତମେ କଣ କିଛି ନିଶା ଦର୍ବୀୟ କରୁଛ କି?
ନିଶା ଦର୍ବିୟ ନୁହ ଆଜ୍ଞା ଏଇ ଯଉ ବର୍ଷା ପାଗ ଚେଞ୍ଜ ହେଲା।
ହଁ ନାଇଁ ମୁଁ ବୁଝିଲି ମୁଁ ପଚାରଦଥିଲି କାଲି ମାନେ କାଶୁଛନ୍ତି ନା ଖ ଘାଁ ହଉଛନ୍ତି। ମୁଁ ଟିକେ ପଚାରିଦେ ବନ୍ଧୁ ହୁଁ।
ଆମେ ଥଣ୍ଡା ଟିକେ ପାଗଟେ ଚେଞ୍ଜ ହେଇଛି ନା ଆମେ କିଛି ଖରା ଦିନ କିଛି ବହୁତ ପାଣି ଫାଣି ଥଣ୍ଡା ପାଣି ପିଇଥିଲୁ ଏଇନା ଟିକେ ଆମକୁ ଟିକେ ଆମକୁ ଟିକେ ଆଘାତ ଦଉଛନ୍ତି।
ଆଚ୍ଛା ଆଚ୍ଛା ଆଉ ବନ୍ଧୁ କଣ ତମ ସବୁକୁଆଡେ ବର୍ଷା ଦିନେ ବୁଲିବାକୁ ରଖିଛନ୍ତି ମାନେ ଯୋଜନା କୁଆଡେ ଯିବାରେ।
ବନ୍ଧୁ ଆପଣ ତ କେମିତି କଥା କହୁଛନ୍ତି ବନ୍ଧୁ ଆମେ ତ ଘରୁ ବାହାରି ପାରୁନୁଆମେକୁଆଡେ ବୁଲିବୁ ଆଜ୍ଞା।
ସେମିତି କଣ କହି ହଉଛି ଗାଡି ମଟର ଯାନା ବେଳେ କରିଥିବବେ ନାଇଁ ଆଜି ଗୋଟେ ଯିବା ବର୍ଷା ଦିନେ ଲୋକ ବୁଲୁନାହାନ୍ତି।
ନାଇଁ ଆଜ୍ଞା ଆମେ ନାଇଁ ଆଜ୍ଞା ଆମେ ତଇ ନଈ ନଈରୁ ଯାଉଛୁ ଘରକୁ ଘରୁ ନଇକି ଆଉ କୁଆଡେ ବନ୍ଧୁ ଆମେ ଯିବୁ। ଆମର ତ ଏଇ ତ ଜୀବନ ଆଉ। ଆଉ ବନ୍ଧୁ।
ଆଛା ହଁ କୁହନ୍ତୁ ତମେ ବର୍ଷ ରଜ କଣ କେମିତି କଟିଲ। ମୁଁ ଖାଇଥିଲି ପଖାଳ ଆଳୁ ଆଳୁ ଚକଟା ଆଉ ବାରଭଜା।
ତାହେଲେ ବନ୍ଧୁ ଆପଣ ଭଲ ଜିନିଷ ଖାଇଛନ୍ତି ବର୍ଷା ପାଗରେ।
ହଁ ହଁ ଆଉ କଣ କ ଦିଇଟା ଖାଇଦଲୁ ଆଉ କଣ କରିବା।
ଆ ଆପଣ ପଖାଳ ଖାଇଛନ୍ତି ନା ପଖାଳ ଖାଇବାର
ହଁ ହଁ ପଖାଳ ଟେ ଖାଇଥିଲୁ। ହଁ କହୁନାହାନ୍ତି ଯଦି ଜାଣିଛନ୍ତି ଯଦି କହିଲେ ଆମେ ହଁ କୁହନ୍ତୁ।
ପଖାଳ ଖାଇଲେ ପେଟ ଥଣ୍ଡା ମୁଣ୍ଡ ଥଣ୍ଡା ହ୍ୟାଲୋ।
ହୁଁ।
ପଖାଳ ଖାଇଲେ ପେଟ ଥଣ୍ଡା ମୁଣ୍ଡ ଥ ଥଣ୍ଡା ରହିବ ତମର ଭଲ ଭଲ ସବୁ ଜିନିଷ।
ଆଚ୍ଛା ଆଚ୍ଛା ଭଲ ଯାହା ହୋଉ ତମେ ଏତେ କଥା ଜାଣିଛ ଆଉ। ଆ-ଆ-ଆଉ ଆମ ଆଉକୁ ଟିକେ କହିଥିଲେ ଆଉ ଟିକେ ଅଧିକ ଆମେ ପଖାଳ ଖାଇଥାଆନ୍ତୁ।
ହଁ ଥଣ୍ଡା ରହିବ ତମ ସେଇ ଇଏଟା।
ଆଉ ବନ୍ଧୁ ତମ ତାଳ ପିଠା ଖାଇବାକୁ ଭଲ ଲାଗେ।
ତାଳ ପିଠା ମୁଁ ଖାଇଥିଲି ଛୋଟବେଳେ। ଏବେ ତ କେହି କରୁନାହାନ୍ତି ଆମେ ଆଗ କାଳେ ଖାଇଥିଲୁ।
ଆଚ୍ଛା ଏବେ ଆଉ କାଁ କରୁନାହାନ୍ତି ତାର କଣ ପାଇଁ କାରଣ କଣ ପାଇଁ କରୋନା କିଛି ଜା
ସେତେବେଳେ ଆମର ଜେଜେ ମା ସବୁ ଥିଲେ ସିଏ କରୁଥିଲେ। ସିଏ ତ ସବୁ ମ ମାରିଗଲେନି ନା ଆଉ ସେଗୁଡା କିଛି କରୁନାହାନ୍ତି ଏପଟେ ଆମର।
ଜେମା ଯେତେବେଳେ ମରିଗଲେ ପୁଣି ତାଙ୍କ ପୁଅକୁ ପୁଣି ଶିଖେ ଶିଖେଇ ଦେଇ ଯାଇଥିବେ ନା ନାଇଁ।
ଶିଖେଇଲେ ବି ଶିଖେଇଲେ ସେ ସେଗୁରା କିଛି କରୁନାହାନ୍ତି ଆମ ପାଟିରେ ବାଜୁନି ଟିକେ।
ଆଛା ପାଟିରେ ବାଜୁନି ଆଁ।
ନା ନାଇଁ ଆଜ୍ଞା।
ଆଛ ତଥାପି କୋଉଠି କିଣିକି ଆଣିକି ଖାଉଥିବେ ନା ଟାଇମ୍ ନାଇଁ?
ଆଜ୍ଞା ସେଗୁରା ସେ ପିଠା ଆଜ୍ଞା କଉଠି ମିଳିବ କିଣିକି ଖାଇବୁ।
ନା କେହି ତଥା ଯାହାବି ହେଲେ ନାହିଁ ବେଲି ଯୋଉଠି ହେଲେ ଗୋଟେ ବିକା ହଉଥିବ ନା ଆମେ ସିନା ଜାଣିନେ। ଆମ ନଜର ନ ଅବସ୍ଥାରେ କୋଉଠି ବିକା ହଉନଥିବ।
ଆପଣ ଏପଟେ ଛତିଆ କାକରା ଫେମସ ଟି।
ହଁ ହଁ ତମେ ତମେ କେମିତି ଜାଣିଲ?
ଆମେ ଜାଣିଥିଲୁ ବହୁତ ଆଗରୁ ଜାଣିଛୁ। ଆମେବି ଆପଣ ଆମ ମ ଆମକୁ ଟିକେ ଡାକିକିରି କିଛି ଛତିଆ କାକରା ଆମ ପାଟିରେ ବଜାଅ।
ହଉ ବଜେଇ ଦବୁ କହୁନା ଟିକେ କୁହ। ଆମେ ଯିବା ଟିକେ ଖାଇ ଦେଇ ଆସିବା ତମେ କହୁନା।
ଆପଣ ସିନା ଡାକିଲେ ଆମେ କୋଉ ଦିନ ଯିବୁ। ବର୍ଷା ତ ଏଇନେ ହଉଚି ସାତ ତାରିଖ ଯାଏଁ ବର୍ଷା ହବ। ଆପଣ କୋଉନ ଡାକିଲେ ଆମେ ନିଶ୍ଚୟ ଯିବୁ।
ଆ ଯିବା ନିଶ୍ଚୟ ଯିବା ବୁଲିିବାଲି ଦହିବରା ସବୁ ଘୁଗୁନି ସବୁ ଖାଇକିରି ଆସିବା। ନା ବନ୍ଧୁ କଣ କହୁଛନ୍ତି?
ହଁ ଠିକ୍ କହିଛନ୍ତି ବନ୍ଧୁ ଆମେ ନିଶ୍ଚୟ ଯିବା। ଆପଣଙ୍କ ବନ୍ଧୁ ଏପଟେ ସବୁ ଟାଙ୍କି କରିଥିଲେ ଗୋଟା ଦହିବରା ବାଲା ଫେମସ ସବୁ ବିକୁଛନ୍ତି। ହଁ ବନ୍ଧୁ ଆସିଛନ୍ତି। ଇଏ ଆସିଛନ୍ତି ଆଜି ଏଠୁ ଆସିଛନ୍ତି ସେଠୁ ଆସିଛନ୍ତି କହୁଛନ୍ତି। ଆପଣ ସେଠି ଯାଇ ଖାଇଲେଣି?
ହଁ ସେଠି ମୁଁ କେତେଥର ଖାଇଲିଣି। ସେଠି ମତେ ଆଉ ଭଲ ଲାଗିଲାନି ମତେ ଆଉଟା ଜାଗାରୁ ଗୋଟ ଦେଖିଛି ନୂଆ ଜାଗା। ତ
କୋଉଠି କହିଲେ?
ତମେ ଯିବ ଖାଇବନା। ଆଉ ଗୋଟେ ଜାଗା ଆମ କଢେଇ ପାଖରେ ଗୋଟେ ନୂଆ ଜଣେ ଅଛି। ହଁ ତ ସିଏ ବି ଭଲ କରୁଛି। ମୁଁ ସବୁ ମୋ ସାଙ୍ଗ ସା-ସାଥିକି ସବୁ କହିଛି ସେଇଠିକି ଯିବ। ଖାଇବ ସେ ଭଲ ଦଉଛି ଖାଇବ। ଆଉ ବନ୍ଧୁ ମୁଁ କୁଆଡେ ଶୁଣିଲି ତମେ କୁଆଡେ ମାଛ ଚାଷ କରିବାକୁ ବାହାରିଛ।
ନାଇଁ ବନ୍ଧୁ ମାଛ ଚାଷ କରିଥାନ୍ତୁ। ବନ୍ଧୁ ଆମକୁ ମେସିନ ମିଳିଲାନି। ଆମେ ଯୋଉ ଗାତ ଯେ ଖୋଳନ୍ତି ଜେ ସି ବି। ସେ ମେସିନ୍ ଆଜ୍ଞା ମିଳିଲାନି କେହି। ଆମେ ସେଥିପାଇଁ ପଡିଆ ପଡିିଛି ଆମେ ଚାଷ କରିପାରୁନୁ।
ଆଜ୍ଞା।
ହଁ ତମେ ଟିକେ କଥା କଟୁଛିି। ତମେ ଟିକେ ଯୋଉ ଜାଗାରେ ଥିଲେ ସେଇ ଜାଗାକୁ ଆସିକି କ କଥା ହୁଅନ୍ତୁ ହଁ ହଁ ଶୁବିଲା କୁହନ୍ତୁ।
ହଁ ବନ୍ଧୁ କୁହ ଆମେ ଏୟା ହେଲା କଥା ଆମେ ବି ଜେ ସିି ବି ଖୋଜୁଛୁ ଜେ ସିି ବି ଆମକୁ ମିଳୁନି।
ତମ କଥା ଶୁଗୁନି କଟୁଛି। ତମେ ଯୋଉ କଥା କଟୁଛି।
ହ୍ୟାଲୋ ବନ୍ଧୁ। ବନ୍ଧୁ ଆମ ହେଲା ଏମିତି ହେଇଛି ଯେ ମେସିନ୍ ମିଳୁନାହାନ୍ତି। ଆପଣଙ୍କର ମେସିନ୍‌ ହେପଡେ ଅଛନ୍ତି କି?
ହଁ ହଁ ଯଦି କହିବେ ଲୋକ ପଠେଇଦବି ପାଆଁ ସାତଟା ସିଏ ଖୋଳିଦେବେ ତମେ ସେଠିକି କରିବ। ଅଛି ଯଦି ତମ ଯୋଜନା ଥିଲା ତ ମୁଁ ଶୁଣିଲି ମୁଁ ସେଥିପାଇଁ ପଚାରିଲି।
ନାଇଁ ଆମର ତ ଯୋଜନା ଅଛି। ଆମକୁ ବନ୍ଧୁ ଆପଣରେ ଯଦି କହିବେ ଆମେ ତାହେଲେ ଏ ଏ ଆରମ୍ଭ କରିବୁ ଆପଣ ସାଙ୍ଗ ଜଣ ଅଛନ୍ତି କେଶବ। ସେ ବନ୍ଧୁକୁ କହିଲେ ସିଏ ଆସି ତାଡିଦେବେ କି?
ଦେଖିଆ ତାକୁ ଆମେ ପଚାରିବା କହିବା କଥାବର୍ତ୍ତା ହବା। ସେ କଣ କହୁଛନ୍ତି ତାଙ୍କ ପାଖେ ସମୟ ଅଛି କି ନାହିଁ। ତମେ କହୁନାହାନ୍ତି ତମେ କେତେ କଣ ମାଛ ଛାଡିବେ ସବୁ ତାର ରଖିଛନ୍ତି କିଛି।
ମାଛ ଧର ଯାହା ଉପୁରା ଅଛି ଚାରିଟା ଡବାରେ ଡବାଇ।
ଆଚ୍ଛା ତମେ କୋଠୁ କଣ ଏତେସବୁ ପ୍ରସ୍ତୁତ କଲେ କୋଉଠ କଣ ଆଇଲେ କି କଣ ଖବର ଦେଲା?
ନାଇଁ ସିଏ ଜଣେ ପାରାଦ୍ୱୀରେ ଅଛନ୍ତି ଆମର ଭାଇ ଜଣେ ଅଛନ୍ତି।
ଆଚ୍ଛା ତମେ ଏତେ ଆଡେ ସ ସ ତମର ବହୁତ ଆଡେ ସମ୍ପର୍କ ନୁହଁ।
ବହୁତ ଆଡେ ସମ୍ପର୍କ ଆଜ୍ଞା। ଆମର ଆଉ ଜଣେ ଆଉ ଜଣେ ମୋ ମଝିଆ ଭାଇ ଯିଏ ଅଛନ୍ତି ସେ ଆଇ ଆଇ ଆଇସିି ଅଛନ୍ତି ବ୍ୟାଙ୍କରେ।
ହଉ ହଉ ବହୁତ ଭଲ ଆମର କିଛି ଗୋଟେ କଣ ଅସୁବିଧା ପହିଲଲେ ତମ ଜଣେ ତ ଆମେ ଟିକେ ହେଲ୍ପ ତମେ ସାହାଯ୍ୟ କରିବ ନା?
ହଁ ଯେତେବେଳେ ଯାହା କଣ କେସ୍ ଫେସ୍ କଣ କରିବେ ଧୋଡା ଫୋଡା ମତେ କହିବେ ଆପଣଙ୍କ ସାଙ୍ଗରେ କଥା କରିଦେବି।
ନାଇ ଆମେ ଝଗଡା ଫଡା କରୁନୁ କିଛି ଅସୁବିଧା ଗୋଟେ ହେଲା ହଁ ଆଉ। ଆଉ ହେଲା ଆଉ ଯାହାମେ ଆମ କହିଲ ଆମେ ତମକୁ ଜଣେଇବୁ କଣ ଦେଖାଯାଉ।
ଆଉ ବନ୍ଧୁ ବର୍ଷା ଆପଣ ଆଡେ କେମିତି କଣ ହଉଛି?
ଏ ବର୍ଷା କୁହନା କୁହନା ଘରୁ ବାହାର କରିଦଉନି କଣ ଟିକେ ଟିକେ ହଉଛି କମୁଛି। ଟିକେ କଣ ଲଗେଇ ଗଲା ଘଣ୍ଟା ଦି ଘଣ୍ଟ ହବ।
ଆ ବନ୍ଧୁ ଏମିତି ହବାର କାରଣ?
କଣ କରିବା ଭାଇ ଲଘୁଚ ମୌସୁମୀ ଆସିଗଲା ଲଘୁଚ ଏମିତି ହବ ବର୍ଷା ଦିନ ଆ ବର୍ଷା ଦିନ ହବନି ଆଉ କହୁଛୁ କାରଣ ଏଠି
ହଁ ଆଜ୍ଞା ସେଇଟା ତ ସେଇଟା ତ କଥା ବର୍ଷା ଦିନେ ବର୍ଷା ହବ ଖରା ଦିନେ ଖରା ହବ। ସେୀତନ ଗୀତ ହବ ଆଉ ଆମେ ସେଇଟା କିଛିକହିପାରିବେ କି?
ନାଇଁ ଆମେ ତ କିଛି କହିପାରିବେନି ଇଏ ତା ପ୍ରକୃତି ତା ଯେତେବେଳେ ତାଙ୍କ ମନ ଅ ସେ ସେତେବେଳେ ହବ।
ହଁ।
ଆମେ କାଲି ଦେଖିବା କଥା।
ଆଜ୍ଞା ଆଜ୍ଞା। ଆଉ ବନ୍ଧୁ
ଲୋକ ଅଛନ୍ତି ବିଲ ବାଡ ଅଛି ତମ ସାଢେ କଣ ରହିଲଣି।
ନାଇଁ ମାଛ ତ ଜମା ହଉନାହାନ୍ତି ଏପଟେ ବଟକୃଷ୍ଣ ଜଣେ ଅଛନ୍ତି।
ହଁ।
ସିଏ ଘରଜ ମାଥ ତାଙ୍କ ପୁତ୍ର ଅସ ମଣି ସିଏ ଖାଉଛନ୍ତି ମାଛ।
ଆଚଛା ଆଚଛା ନାଇଁ ବିଲୁଡ କଣ ଲୋକ ସବ କଣ ମୁଣ୍ଡେ ସତା ଫତା ଧରି କଣ ଏଇ ହଁ କଉ ଫଉ ଧରଛନ୍ତି ନା କଣ ମୁଇଁ ଦେଖୁଛି ପଚାରି କାଲି ତମ ସାଡେ ଧରୁଛନ୍ତି କି?
ନାଇଁ ଆଜ୍ଞା ଏପଟେ ତମର ହଉନି ଅଧିକ ଗୋଟେ ବହୁତ ଧରିଛନ୍ତି
ଆଉ ଧରଛନ୍ତି ଆଉ ତମ ଧରିଲେ ଟିକେ ଆମକୁ ଏଠି କିଛି ମାନେ କେତେ କଣ ଟଙ୍କା ନେଉଛନ୍ତି। କହିଲେ ଆେ ଯ ଆଣନ୍ତୁ ସେ ଦିାର ଗିଲେ ଆମେ ଟିକେ ଖାଆନ୍ତୁ ଏ ପାାଗରେ ନହେ ଛାଣିକି ଟିକେ ଖାଆନ୍ତୁ ନା କଣ କହୁଛନ୍ତିି ଆମକୁ ଖବର ଦେବେ ନା ନାଇଁ।
ମାଛ ଆପଣ ଖାଆନ୍ତି।
ହଁ ଖାଆନ୍ତିୁ ଖାଇଲିନି ବା ଖାଇଲିନି।
ଖାଇନି ଆପଣ ଖାଉନଥିଲେ ଆଇିଷ ଛାଡି ଦେଇେଇଥିଲେ ଆପଣ ଆମିଷ ଖାଉନଥିଲେ ନା।
ନାଇଁ ମୁଁ ବା କାଲି ଖାଇ ଦେଇେଇଛି ଷ୍ଟାର୍ଟ କରିଛି ଆରମ୍ଭ କଲି କାଲି। ହଁ ଖାଲି ପଖାଳ ଭାତକୁ ଆଉ ହଉଛି ଆମର କଣ ଚୁନା ମାଛ ଯୋଉ ଛାଣିକି। କଞ୍ଚା ଲଙ୍କା ରସୁଣ ପକେଇକ ଛେଚିକରି ହେଲ। ପୁରା ଆନନ୍ଦ ବା।
ଆଚ୍ଛା ଆଚ୍ଛା ଆପଣ ବହୁତ ଭଲ ପାଗ କରୁଛନ୍ତି।
ହଁ ପାଖ ତମେ ଟିକେ କେତେବେଳେ ଆସୁନ ଆମ ସାଙ୍ଗରେ ଟିକେ ଯୋଗଦ ଦେଲେ ଭଲ ହୁଅନ୍ତା ତମେ ତ ଆସୁନ କିଛି ନାଇଁ।
ଆପଣ ତ ପଖାଳ ଆପଣ ତ ପଖାଳ କହୁଛନ୍ତି। ଆପଣ ତ ପଖାଳ ଖାଉଛନ୍ତି ପେଟ ଥଣ୍ଡା ମୁଣ୍ଡ ଥଣ୍ଡା ଥଣ୍ଡା ରହିବ ତମର ଇଏ
ସବୁ ସବୁ ଥଣ୍ଡା ରହିବ ତମେ ବନ୍ଧୁ ସମୟ ହେଲାଣି ତମେ ରଖନ୍ତୁ ମୁଁଟେ ଯାଉଛି କଣ କେ ଘରେ ଫୋନ କଲେଣି ରଖନ୍ତୁ ବନ୍ଧୁ ହଉ। ହଉ ହଉ ସିଆଡୁ କାଟନ୍ତୁ ବନ୍ଧୁ।